ହ୍ୟାଲୋ
ଆଲି ସାଙ୍ଗ କେମିତି ଅଛୁ
ହଁ ଭଲ ଅଛି ଆଉ ତୁ
ହଉ ମୁଁ ବି ଭଲ ଅଛି ଏଇନା କଣ କରୁଛୁ
ଏଇ ବସିଛି ବାରେ
ଉୁଁ ହୁଁ ଆଉ ତମ ଆଡେ ଖରା କେମିତି ହଉଛି
ଖରା ତ ପୁରା ଜୋର ହଉଛି ଆଉ ତମଡ ହଉନି କି
କହ ନା ଆମ ଆଡେ ବି ସେ ଜୋରେ ବର୍ଷା ଟିକେ ହଉନି କିଛି ନାହିଁ ଯୋଉ ଗରମ ଲାଗୁଛି ଭଗବାନ
ଆମର ତ ସନ୍ଧ୍ୟା ବେଳ ଜୋର ବର୍ଷା ଦିନ ସାରା ବେଳ ନିରଳ ଖରା ରାତି ହେଲେ ବର୍ଷା
ନା ରେଇଆଡେ ବର୍ଷା ହଉନି ଖାଲି ପବନ ଦଉଛି ପବନ ଯୋଉ ଦଉଛି ଏତେ ଜୋରେ ହଉଛି ଯେ ଗଛ ପତ୍ର ବି ଭାଙ୍ଗି ଯାଉଛି ଗଛ
କାଲି ଏତ୍ୟାଜର ବାତ୍ୟା ହେଲା ହେଇଗଲାଣି ଗାଡି ଫାଡି ଉଡେଇନଗଲା ଏକି ଜୋର ବାତ୍ୟା ଆଜି ତ ଆଜି ତ ହେଇନିଁ ବାତ୍ୟା କି ବର୍ଷା କିଛି ହେଇନହିଁ
ହୁଁ ହୁ ଆଉ ଏଥର ଯୋଉ ରଜର କଡ ବୁଲି ଯଆାର ପ୍ରୋଗ୍ରାମ ରଖିଛ
ଉ ରଜରେ କୁଆଡେ କିଛି ବୁଲିଯିବାର ପ୍ଲାନ୍ ନାହିଁ
ଆଉ ସେ ଆମ ଗାଁକୁ ଆସ ବୁଲିକି ଯିବୁ
ହଉ ଦେଖିବା ଯିବି ଆଉ ତମେ କୁଆଡେ ଯିବ କିିବଡି
ନାଁ ମୁଁ କୁଆଡେ ଯିବି ଆମ ଗାଁ ତ ଏ ବର୍ଷ ବହୁତ ଧୁମଧାମ ରେ ରଜ କରିବି ମୁଁ ଯିବି କୁଆଡେ
ଆମ ଗାଁରେ ରଜ କହନ୍ତିନି ନା ଆମେ ବାହାରକୁ ଯାଇକି ଯୋଉଠି ରଜ ହେଉଥାଏ ସେଇ ଖେଳ ସେଇଠି ଆମେ ପଳାଉ
ହୁଁ ହୁଁ ଆମ ଘାରେ ବର୍ଷ ବହୁତ ଧୁମଧାମ ରେ ହବାର ପ୍ରୋଗ୍ରାମ କରୁଛନ୍ତି ଜାଣିଛୁ ନା ଆଜିଠ ସବୁ ମାନେ ଯୋଉ ଜାଗାରେ ହବ ଆମର ରଜ ଉତ୍ସବ। ସେ ସବୁ ମାଟି ବାଟି ପକେଇକି ସେ ଜାଗା ସବୁ ସଫା କରିଦେଇଛନ୍ତି ସଫା କରିକି ତାରେ ଦୋଳି ପଢିବା ପାଇଁ ଆସିଗଲାଣି ବି ଦଉଳି ଯୋଉ ବଡ ଦଉଳି ତାପରେ ନା ଯୋଗୀତା କରିବାର ବି ପ୍ରୋଗ୍ରାମ ରହିଛି ଏଥର ତ ବହୁତ ଭଲରେ ହବ ଆମର ତ ସମସ୍ତେ ବନ୍ଧୁବାନ୍ଧବକୁ କହିଛୁ ଯେ ଆସିବା ପାଇଁ
ତୋର ଭଲ
ହୁଁ ଆଉ ଘରେ ତ ବି ସବୁ ପିଠାପଣା ହବ ତୁ ଆସେ ବୁଲିକି
ତୁ ଆସେ ବୁଲିକି ଯିବୁ ପିଠା ପଣା ଖାଇକିଯିବୁ ହଁ ଡାକିଲ ଜି ତ ଯିବା ଆଉ
ଆଉ ଘରେ ମଉସା ମାଉସୀ ଭଲ ଅଛନ୍ତି
ହଁ। ଭଲ ଅଛନ୍ତି ସବୁ ଆଉ ତୁମର?
ହଁ ଆମ ଘରେ ବି ଭଲ ଅଛନ୍ତି।
ଖାଇସାରିଲନି?
ନା ଖାଇନି ଖାଇବୁ ଆଉ। ରୋଷେଇ ଚାଲିଛି ଆମର।
କଣ ହେଇଛି ରୁଷେଇ?
ହାଁ ଜି ଆଳୁ ପୋଟଳ ତରକାରୀ କରିଥିଲି ଆଉ ରୁଟି କରିଛି ଏଇନା ସେଇଟା ଖାଇବୁ ଆଉ।
ରାତିରେ ରୁଟି
ହଁ ଆମର ତ ସେ ପଖାଳ କେହି ଖାଉନାହାନ୍ତି ଏଇ ରାତିରେ ସବୁଦିନି ରୁଟି କରୁଛି ଆଉ
ହଁ।
ଆଉ ତୁ ଖାଇଲୁଣି?
ନା ଆ ଆମର ବି ରୋଷେଇ ଚାଲିଛି।
ହୁଁ ତୁ କଣ ଖାଇବୁ ଭାତ ନା ରୁଟି?
ଆମର ଭାତ ହେଇଛି।
ହୁଁ ହୁଁ
ରାତିରେ ପଖାଳ ଭାତ ଖାଇକି ଶୋଇପଡ।
ହଁ ସେ ଆଉ ସାଙ୍ଗ ତତେ କୋଉ ପିଠା ଭଲଲାଗେ।
ମତେ ଚକୁଳି ପିଠା।
ହୁଁ ଆମେ ତ ଓ ଓଡ଼ିଆ ମାନଙ୍କର ପ୍ରିୟ ପି ପିଠା ଚକୁଳି ପ୍ରିୟ
ତମକୁ କୋଉ ପିଠା ଭଲ ଲାଗେ ଆର୍ଷା?
ନାଇଁ। ମୋର ପିଠା ସେମିତି କିଛି ନାହିଁ କହିବକୁ ଗଲେ ସବୁ ପିଠା ଭଲ ଲାଗେ ହେମିତି କହିଲେ କିଛି ନାହିଁ ଆଉ
ଚକୁଳି ପିଠା ସହିତ ଯାହା ହେଲେ ଗୋଟେ ମି ମାନେ ଦେଇକି ଖାଇଲେ ଭଲ ଲାଗିବ ସେମିତି ମୁଁ ଖାଏନି। ରାଜା
ଆଉ ତମ ଆଡେ କେମିତି ରଜ କରିବେ ଯାହାହେଲେ ବି ଦୋଳି ଦୋଳି ପଡିବ।
କଣ କହିଲ?
ମୁଁ କହିଲି ତମ ଆଡେ କେମିତି ରଜ କରିବେ ଦଉଳି ଫୋଳି ପଡିବ କି ନାଇଁ।
ହଁ ଗୋଟେ ଦିଟା ହବ ଆଉ
ହୁଁ।
ହ୍ୟାଲୋ।
ଆଉ ତ ଦେଇ ଘରକୁ ଯିବ ନା ଯିବନି।
ଦେଇ ଘର ଆଡେ ତ ରଜର ତ ଗୋଟେ ଇଆଡେ ଆମର ଅଛି ଆଉ।
ହୁଁ।
ହ୍ୟାଲୋ ଆଉ ଉ ତ ତମେ ତାହେଲ ରଜରେ ଯୁଆଡେ ହେଲେ ଗୋଟେ ବୁଲିଯିବ ନା।
ହୁଁ ଯିବା ପାଇଁ ତ ଅଛି ପ୍ରୋଗ୍ରାମ ଦେଖିବା କଣ ହଉଛି।
ଆଚ୍ଛା। ହ।
ଆଜି ବର୍ଷା ହେଇନି।
ନା ନା ତମ ଆଡେ ହେଇଛି କି।
ନାଁ।
ଆମ ଆଡେ ତ ଚାରି ଦିନ ହେଲା ଲାଇନ ନାହିଁ ଆମେ ଆମ ଗାଁରେ।
ହୁଁ। କିନ୍ତୁ ଏତେ ଜୋରେ ଖରା ଦଉଛି ଯେ ସ ସକାଳ ସାତଟାରୁୁ ଖରା ଯେ ପାଞ୍ଚଟା ସାରେ ଯଉ ମାନେ ଯମା ବାହାରକୁ ବି ବାହାରି କୁ ଇଚ୍ଛା ହଉନି ଏତେ ଗରମ
ହୁଁ ପ୍ରବଳ ଗରମ ବାହାରେ ଶୋଇକି ଆମେ ଡେଲି ଆ
ନା ଆମର କେହି ଛାତରେ ଶୋଉନୁ ଆମର ସବୁ ତ ଘରେ।
ଘରେ ଅଛ ଅବିକା
ହୁଁ କିଏ ଯିବ ଛାତକୁ ଆଜି ଆଜି କାଲି ହଠାତ୍ ଅଦିନ ମେଘ ତୁତ ଜାଣିଥିବୁ କଉଭଳିଆ ମେଘ ପବନ ହଉଛି୍
ଏ ରାତିରେ ହଉଛି ନାଉ କଣ ଦିନ ବଳ ହଉଛି କି।
ଶୋଇଥିବୁ ରାତିରେ ମାନେ ହଠାଥ ମେଘ ଆସିଯିବ ତୁ କଣ କରିବୁ?
ହୁଁ।
ଏମିତି ଆଉ
ହଁ।
ଆମର ଏ ବର୍ଷ ରଜରେ ପୋଡ଼ ପିଠା ହବ ଚକୁଳି ପିଠା ଆରିସ ପିଠା ପୁଣି କାକ ରା ପିଠା ତାପରେ ଏଇ ରଜ ମାନେ ତ ସ୍ପେଶିଆଲ ହବ। ସେଇଟା ବି ମୁଁ କରିବି ହୁଁ। ହଁ। ଯେହେତୁ ଆମେ ଓଡିଆ ଓଡିଆ ଘରର ଛୁଆ ଯେହେତୁ ଆମ ଘରେ ତ ବହୁତ କିଛି ପିଠା ପଣା ତ ସବୁ କିଛି ହବ ନା ପୁରା ଓଡିଆ ଷ୍ଟାଇଲି ରେ।
ଭଲ ତମର ଏତେ ପିଠା କରୁଛ ଆମର ତ ଆରିସା ପିଠା ପିଛା ଛଡା କିଛି କରନ୍ତିନି ଆଉ
ହୁଁ ତାପରେ ସାଙ୍ଗ ତୁ ଡ୍ରେସ କିଣିଲୁନୁ ନା କିଣିନୁ?
ଡ୍ରେସ ନା କିଣି ନାହିଁ ଭାବୁଛି ରଜ ପୂର୍ବରୁ କିଣିବା ଆଉ ତମେ କିଣି ସାରିଲଣି?
ହଁ। ଆମେ କିଣି ସାରିଲୁଣି ଆଜି ତ ଯାଇଥିଲୁ କିଣିବା ପାଇଁ।
କେତେ କେତେ ଟଙ୍କା ନେଲା?
ନେଲା ଆଉ ଦେଖ ଆମ ଜାଣିଚୁ ତ ଆମର ପଇସା ପତ୍ର ନାହିଁ ସେମିତି କମ ଦାମ କିଆ ଡ୍ରେସ୍ ନେଇ ଆସିଲୁ ଆଉ କଣ କରିବୁ।
ଆମର ତ ମୂଳୁରୁ ପଇସା ନାହିଁ ବୋଲି ଆମେ କିଣି ବି ପାରଲୁନି।
ଆରେ ଯେମିତି ଯାଇ ଥାଇକି ନେଇ ଆସିଛୁ ଆଉ କଣ କରିବୁ।
ଆମର ତ ମୂଳରୁ ପଇସା ନାହିଁ ବୋଲି ମାନେ ଡ୍ରେସ୍ ନି କିଣିନି ମୂଳରୁ କିଛି।
ଏଥର ତ ରଜରେ ମୁଁ ଯେମିତି ହେଲେ ଦୋଳି ଖେଳିବି ମତେ ଦୋଳି ଖେଳିବା ପାଇଁ ବଢିଆ ଲାଗେ।
ମତେ ଦୋଳି ଖେଳିଲେ ମୋ ମୁଣ୍ଡ ବୁଲେଇକି ପଡିବି।
ହଁ।
ଦି ମିନିଟ ବସିବି ନା ନାଇ ବେଶୀ ଜୋର ଝୁଲେଇଲେ ମୁଣ୍ଡ ବୁଲେ ବୁଲେଈହବ
ଆଉ ଜାଣିଚୁ ନା ସାଙ୍ଗ ଆମର ମେଲୋଡି ହବ ଛୋଟ ଛୁଆ ମାନେ ନାଚିବେ ସବୁ ଛୋଟ ଛୁଆ ମାନେ ବଡ ଛୁଆ ମାନେ ଘର ଘରକା ପଇସା ଆଦାୟ ହେଇଛି ପଇସା ଆଦାୟ କରିଛନ୍ତି ସେଇ ପଇସାରେ ସଜେଇକି ସେଇଠି ଛୁଆ ମାନେ ନାଚିବେ ଆଉ ଯିଏ ବି ଯେତିକି ମାନେ ଭଲ ଟିକେ କରିବ ତାଙ୍କୁ ଯାହାହେଲେ ବି ପୁରସ୍କାର ଦିଆଯିବ ଆଉ ।
ଓହୋ ଆମର କିଛି ନାହିଁ ଏମିତି ଗୋଟେ ଦୌଡା ବାନ୍ଧିଦେବେ ଗଛରେ ପଟା ଫୁଟା ମିଶେଇ ଦେବେ ଦୋଳି ହେଲା। ଆମର ଏତେ ସେ ଫୁଲକୁ ଆମର ଗାଁରେ ଝିଅ ପିଲା ପିଲା ନାହାଁନ୍ତି ହେଲା ନହେଲେ ଭଲ ଲକି ବାଗେଇଥାନ୍ତେ ଆମର ତ ସବୁ ପିଲା ଆଉ।
ଓହୋ ।
ତମ ଗାଁରେ ବୋଧେ ବହୁତ ଝିଅ।
ନା କଣ କହିଲୁ ଶୁଭିଲାନି?
ମୁଁ କହିଲି ତମ ଗାଁ ରେ ବୋଧେ ବହୁତ ଝିଅ ପିଲା ସେଇଥିପାଇଁ ରଜର ମାନେ ଭଲ କରୁଛନ୍ତି ରଜ ଟା ଆଉ।
ହୁଁ ଏ ସବୁ ବର୍ଷ ହଉଛି।
ଆମ ଆମ ଗାଁରେ ତ ଝିଅ ହିଁ ନାହାନ୍ତି।
ଆଉ
ନା ସବୁ ତ ବାହା ହେଇଯାଇଛନ୍ତି ଆଉ ।
ନହେଲେ ଛୋଟ ଛୁଆ ଥିବେ ନା ନାଇଁ।
କେହି ନାହାଁନ୍ତି ବା କହୁଛି ଝିଅ ଛୁଆ।
ଆ ନଥିଲେ ବି ଯାହା ହେଲେ ଗାଁ ରେ ଏତେ ବଡ ଗୋଟେ ରଜ ହଉଛି ମାନେ ଯାହାହେଲେ ତ କିଛି କରିବେ ନା ।
ରଜ ହଉଛି କହିଲେ ଏମିତି ଗୋଟେ ଦୌଡା ବାନ୍ଧିଦେବେ ଗଛରେ ପଟା ବିଛେଇ ଦେବେ ସେତିକି ଝୁଲ ।
ର ଖାଠୁ ସହର ଯାଇ କେତେ ଯୋଉ ମାନେ ରଜଗଡା କେତେ ଖୁସିରେ ଆମ କହିଲେ ନ ସରେ। ଛୁଆମାନେ କେତେ ଖୁସି ହଉଛନ୍ତି ରଜ ଆସି ବହୁତ ଖୁସିର।
ଆଉ କୋଉଠି ଚାକିରୀ ବାକିରି କରୁଛ ନା ନାଇଁ।
ନାଁ ରେ କୁଆଡେ କରିବି?
ଓ ଆମ
ଏଇନେ ଚେଷ୍ଟା ଚାଲିଛି ଦେଖିବା କଣ ହଉଛି ଆଉ।
ଆଉ ସୁନା ଚେଷ୍ଟା ସରିଲାନି ନା ସରିନି?
କଣ କହିଲୁ?
ମୁଁ କହିଲି ସୁ ସୁନା ଟା ଆସିଲାନି ନା ଆସିଲାନି।
ନା।
ଆସି ନାଇଁ
ହ ହୋ
ହଉ ସାଙ୍ଗ ହଉ ସାଙ୍ଗ ତୁ ରଜକୁ ଏଇଥର ମଉାସା ମାଉ ତୋ ଟିକେ ନିହାତି ତୁ ଆସିବୁ ହେଲା।
ହଁ ଯେ ହେଇନାହିଁ ବା ଯିବି ଆଉ
ତୁ ତ କହୁଛୁ ତମ ଗାଁ ରେ ହଉନି ଆମ ଘରେ ହଉଛି ତୁ ଆସିଲେ ନିହାତି ଦେଖିବୁ ପିଠା ବି ଖାଇବୁ
ହଁ ହଉ ରଜ ରଜ ଦିନରେ ଡାକିବା ଯଦି ଯିବି ନା ଆଉ ଆଜିରୁ ଡାକିଦେଲେ କମ ଯିବ
ନାଇ ସେ ରଜ ଦିନ ଆସିବ
ହଁ ରଜରେ ଯିବି ଆଉ
ହଉ।
ହଉଲେ ରହିଯାଉ।
ହୁଁ ଆଉ କଣ କ କହିବୁ ନା ରହିବି
ଆଉ କଣ କହିବି ଆଉ ରଖୁଛି ତାହେଲେ ଆଉ
ହଁ ତୁ ଆସିବୁ ମୁଁ ରହିବି କ କ କାମଛି
ହଁ ଲାଗେ।